ଆଜ୍ଞା।
ଆଜ୍ଞା କୁହନ୍ତୁ।
ଆପଣଙ୍କ ଭାଇ ଏବେ ଅଁ ଯୁକ୍ତ ଦୁଇ ପାସ୍ କରିଚନ୍ତି?
ଆଜ୍ଞା ଯୁକ୍ତ ଦୁଇ ପାସ୍ କରିଚନ୍ତି ସେ ଯୁକ୍ତ ତିନି ଆ ମାନେ
ଆଜ୍ଞା। ଆଜ୍ଞା ମୁଁ ପଢୁଥିଲି ଆମର ଟାଙ୍ଗି ଉଚ୍ଚ ବିଦ୍ୟାଳୟରେ। ଟଙ୍ଗି ଟାଙ୍ଗି ମହାବିଦ୍ୟାଳୟରେ।
ଓହୋ।
ତ ଆପଣ ଯଦି ମାନେ ସେଇଠି ତ ମୁଁ ଯୁକ୍ତ ତିନି ବି ପଢିବି। ବୋଲି ମାନେ ପଞ୍ଜୀକୃତ କରିଛି ନାମ ଲେଖା ଲେଖେଇଛି। ଯଦି ଆପଣଙ୍କ ଭାଇ ସେଠି ପଢିବେ ତାହେଲେ ମତେ ଜଣାଇବେ।
ହଉ ମାନେ ମୁଁ ବି ଚାହୁଁଥିଲି କିଏ ଗୋଟେ ସାଙ୍ଗରେ ମିଳୁଛି ତାର ସାଙ୍ଗ ହଉ। ଯିଏ କିି ତା ସହିତ ଯିବା ଆସିବା କରିବାରେ ସାହାଯ୍ୟ କରିବ। ଆ ସେତ ଏକୁଟିଆ ଛାଡିଲା ବେଳକୁ ଡର ଲାଗୁଛି ସେଥିଲାଗି ତାର ଆଡମିସନ ତ ଆ ତାର ଆ କା ନାମ ତ ଲେଖାଯିବ ତାର ନାମ ପଞ୍ଜୀକୃତ କରାଯିବ। ଆଉ ଆପଣ କେବେ ଯିବେ ନାମ ଲେଖେଇବା ପାଇଁ।
ହ ମୁଁ କାଲି କି ମ ନ ମାନେ ସୋମବାର ଭାବୁଥିଲି ଯିବା ପାଇଁ।
ଉଁ ହୁଁ ସୋମବାର ଯିବେ ତାହେଲେ ମୁଁ ହଉ ଠିକ ଅଛି ଆପଣ ମୁଁ ମୋ ଭାଇକି ବି କହିବି ସେ ସାଙ୍ଗରେ ପଳେଇବ ଆପଣଙ୍କ ସାଙ୍ଗରେ ଗଲେ ତାର ବି ସୁବି ତଧା ହବ ଏକୁଟିଆ ଆ ଯିବା ଆସିଆ କରିବାକୁ ହଇରାଣ ହବ ନା ତେଣୁ ଆପଣ ଗଲେ ସୁବିଧା ହେଇଯିବ ତାର ଆପଣଙ୍କର ସାଙ୍ଗ ହେଇ ଯିବେ ଆପଣଙ୍କ ଆପଣ ସ ସ ଯିବା ଆସିବା କେମିତି କରିବେ ବସ ରେ
ଆଜ୍ଞା ବସ ରେ ତ ମୁଁ ସକାଳ ଆଟା ରୁ ବାହାରିଯାଏ। ଆଠରୁ ବାହାରିଲେ ଆମ ର ସାଢେ ନଅଟାରେ ଅ ଯେହେତୁ ହଁ ବିଦ୍ୟା କକ୍ଷରେ ସ ଆଉ ମାନେ ଶିକ୍ଷକ ପାଠ ପଢାନ୍ତି, ହଁ ପାଠ ପଢା ନ୍ତି ଆମର ସାଢେ ନଅଟାରେ ଆରମ୍ଭ ହେଇଯାଏ। ସେଥିଲାଗି ଆମେ
ଉଁ ହୁଁ।
ଠୁ ଆଠଟା ରେ ବାହାରି ଗଲେ ସେଠି ସାଢେ ଅ ଟା କିମ୍ବା ନଅଟା ସୁଦ୍ଧା ପହଞ୍ଚିଯାଏ ଯେହେତୁ ବସ ରେ ଯିବା ଆସିବା କରେ। ବସ୍ ସମୟ ସୀମା ମାନେ ବହୁତ ଅଲଗା ଅଲଗା ନା କେତେବେଳେ ବସ୍ ମିଳିବ ନ ମିଳିବ। ସେଥିଲାଗି ଅଧଘଣ୍ଟେ ଆଗରୁ ମୁଁ ବାହାରିଯାଏ।
ଓହୋ ତାହେଲେ ସେଇଆ ମୁଁ ବି କରିବି। ପୁଅ ବା ମୋ ଭାଇକି ପଠେଇଦେବି ସେ ଆ ଆପଣଙ୍କ ସହିତ ଏଇଠୁ ଏକାଥରେ ପଳେଇବ ତାର ବି ଆଉ ଆପଣ ବାଟିରେ କଣ ଖିଆ ପିଆ କେମିତି ଟି ଉଁ ନେଇକି ଯାଉଛନ୍ତି ଜଳଖିଆ କିଛି ନା ସେଇ ବାହାର ଖାଦ୍ୟ ଖାଉଛନ୍ତି। ମୁଁ କିନ୍ତୁ ମୋ ଭାଇ କି ଭାବି ଛି ଜଳଖିଆ କରିକି ଟି ମାନେ ଦେବି ବାକ୍ସରେ ଦେବି। ସେ ସେଇଠି ଖାଇବ ଆଉ ଆପଣଙ୍କ ପାଇଁ ବି ଦେଇଥିବି ଆପଣ ବି ତା ସହିତ ଟିକେ ଖାଇଦେବେ।
ଆଜ୍ଞା। ଆପଣ କଣ ଜଳଖିଆ କରନ୍ତି ମାନେ ସକାଳୁ?
ସକାଳୁ ତ ସ ସକାଳୁ ରୁଟି ଭଜା ନହେଲେ ରୁଟି ସନ୍ତୁଳା ଟିକେ। ନହେଲେ ଉପମା ଟିକେ, ଆଉ ନହେଲେ ହଉଛି ସିମେଇ। ଏଇଆ କରିକି ଦବା ପାଇଁ ଭାବିଛି ଆଉ ଆପଣଙ୍କ ପାଖରେ କିଛି ଯଦି ଖାଦ୍ୟ ଅଛି କହିଆ ତାହେଲେ ମତେ କୁହନ୍ତୁ ମୁଁ ଟିକେ ଶିଖିକି ମୁଁ ଟିକେ କରିକି ଆପଣଙ୍କ ପାଇଁ ବି ପଠେଇଦେବି।
ଆଜ୍ଞା। ମତେ ତ ମାନେ ଉଁ ମାନେ କଣ କହିଲେ? ଦେଖନ୍ତୁ ଏତେ ସକାଳୁ ଆପଣଙ୍କୁ ଖାଇବାକୁ କରିବାକୁ ଅସୁବିଧା ହେବ। ଯେହେତୁ ଅସୁବିଧା ହେବ ଆପଣଙ୍କର ଯଦି ଥଣ୍ଡା ଉଁ ଏଁ ଥଣ୍ଡା ଯୋଉ ଫ୍ରେଶ ର ସରି ମାନେ ଭ ତ ଜିନିଷଟିକୁ ଭଲ ଭାବରେ ରଖିବା ପାଇଁ ଆପଣ କଣ କରିବେ ନା ରାତିରେ ଆଣ ବାଟିଦେବେ। ବିରି ଚାଉଳ ଦିନରେ ସକାଳୁ ପକେଇଦେବେ। ରାତିରେ ଆଣ ବାଟି ଦେଇକିରି ଉଁ ମାନେ ଯେ ଯେତିକି ଆପଣଙ୍କୁ ଆବଶ୍ୟକ ସେତିକି ପକେଇବେ ନହେଲେ ବାସି ହେଇଯିବ।
ଓହୋ।
ଆଣ ବାଟି ଦେଇକିରି କଣ କରିବେ ନା ରଖିଦେବେ ପାଣି ତସଲାରେ ଥୋଇଦେବେ ଯେ ମାନେ କାଳେ ଖଟା ହେଇଯିବ ଗରମ ହେଇଚି ଜୋରରେ। ତାକୁ ବାଟି ଦେଇକିରି କଣ କରିବେ ନା ରଖିଦେବେ ଗୋଟେ ପାଣି ପାଣି ଥିବା ପା ତ୍ର ରେ ରଖିଦେବେ ମାନେ ଗୋଟେ ଜାଗା ରେ ପୁରେଇ ପାଣି ପାତ୍ର ରେ ଥୋଇଦେବେ। ଥୋଇଦେଲା ପରେ ସକାଳୁ ଆପଣ ଧରି ନିଅ ଗାଧେଇ ଯିବେ କି ଠାକୁର ପୂଜା କରିବେ।
ହୁଁ।
ସେଇ ସମୟ ଉଁ ଭିତରେ ଆପଣ କଣ କରିବେ ନା ଉଁ ଗାଧେଇ ଯାଇଛନ୍ତି ଇଟଲିି ବସେଇ ଦେବେ, ଇଟଲିି ବସେଇଦେବେ ସେଥିରେ ଯଦି ପୁର ଦେଇଦେବେ ଆପଣଙ୍କୁ ଆଉ କିଛି କରିବାକୁ ପଡିବନି ଯଦି ପୁର ନଦେବେ ନଡିଆ ଚଟ୍ ଟନି ଟିକେ କରିଦେବେ କି ନହେଲେ କଢେଇରେ ତେଲ ଦେଇକରି ଆଜ୍ଞା କଢେଇରେ ତେଲ ଦେଇ ଦେଇକିରି ଆଣ ଦେଇ ଦେଇକି ଆପଣ ଧରି ନିଅ ଠାକୁର ପୂଜା କରିବାକୁ ଗଲେ। ହ ତାପରେ ଆସିଲା ବେଳକୁ ପିଠାଟି ହେଇଯାଇଥିବ ଆପଣ କାଟିଦେଲେ ଦେଇଦେଲେ। ଆପଣଙ୍କୁ ବି ବେଶୀ ପରିଶ୍ରମ କରିବାକୁ ପଡିବନି।
ଆ ହଁ ତାହେଲେ ଆପଣ ଭଲ ସୁବିଧା ଜିନିଷ କହୁଛନ୍ତି ତାପରେ ବି ସେଇଟା ବି ସୁସ୍ଥ ବହୁତ ଖାଇବା ପାଇଁ। ବାହାରର ଇଟିଲି ରେ କଣ ଯୋଉ ଏବେ ସୋଡା ଇନୋ ଫିନୋ ପକେଇ ଦଉଛନ୍ତି ଯୋଉଟା କି ଫୁଲି ଯାଉଛି ସତ କିନ୍ତୁ ଖାଦ୍ୟ ଖାଇବା ପାଇଁ ଏତେ ଭଲ ଲାଗୁନି ଦେହ ପାଇଁ ବି ବହୁତ ଅହିତ। କର ତେଣୁ ମୁଁ ଯଦି ଘରେ ବି କରିବି ତାହେଲେ ଘରେ ବି ଖାଦ୍ୟ ବି ରୁଚିକର ହବ। ଆଉ ବି ଦେହ ପାଇଁ ବି ସୁସ୍। ତାହେଲେ ଆପଣ ଭଲ କଥା କହିଁଛନ୍ତି ଆଉ ସେଥିରେ ବି ଦୋସା ବି ବନେଇ ହବ। ତେଣୁ ତେଣୁ ଆରାମ ସେ ଖାଇବି ହବ କୁଆଡେ ନେଲା ବେଳକୁ ବି ନେଇବି ହବ।
ଆଜ୍ଞା। ଏଇ ପ୍ରକାର ଆପଣ ସବୁ କରିପାରିବେ।
ହୁଁ। ଆଉ ଆପଣଙ୍କୁ ଖାଇବା ପାଇଁ ସବୁ କଣ କଣ ଭଲ ଲାଗେ ସୁଜି ଉପମା ଭଲ ଲାଗେ ନା ସୁଜି ଖିରି ଭଲ ଲାଗେ?
ମତେ ତ ସୁଝି ଉପମା ଭଲ ଲାଗେ।
ଓହୋ ସୁଜି ଉପମାରେ ଦି ପ୍ରକାର କରାଯାଏ ଗୋଟେ ମିଠା ଦେଇକି ମାନେ ଚିନି ଟିକେ ପଡେ ସେଟା ଭଲ ଲାଗେ ନା ଲୁଣିଆ ର ଭଲ ଲାଗେ? ମାନେ ଚିନି ପଡିବନି ବିଲକୁଲ କେବଳ ପନିପରିବାରେ ହବ।
ପନିପରିବାରେ ହବ କିନ୍ତୁ ତା ଦେହରେ ହଁ ଗୋଟେ ଚୁମୁଟାଏ କି ଦୁଇ ଚୁମୁଟା ଚିନି ପକେଇଦେବେ। ଯୋଉଟା କି ମାନେ ହାଲକା ମାନେ ଟେଷ୍ଟ ଟା ଚେଞ୍ଜ କରିବ ନାଇଁ କି ମିଠା ଲାଗିବ।
ହୁଁ ହୁଁ।
ଏଟା ବହୁତ ଭଲ ଲାଗେ।
ହଁ ମତେ ବି ଟିକେ ଚି ଟିକେ ଚିନି ପଇଲେ ଭଲ ଲାଗେ କିନ୍ତୁ ବେଶୀ ମିଠା ଭଲ ଲାଗେନି। ମତେ ଟିକେ ଚିନି ପଡିଲେ ଭଲ ଲାଗେ। ଚିନି ପଇଲେ ଭଲ ଲାଗେ ତାପରେ ପନିପରିବା ଟିକେ ପଡିଥିଲେ ଧର ଗାଜର କି ବିମ୍ ସି ଆଳୁ ଟିକେ ପଡିଥିଲେ ମତେ ଭଲ ଲାଗେ। ହଁ କିନ୍ତୁ ଖାଲି ସୁଜିରେ ଯୋଉଟା ହୁଏ ମତେ ଭଲ ଲାଗେନି ଏତେ ଖାଇବା ପାଇଁ। ଆଉ ଟିକେ ପନିପରିବା ପଡିଥିଲେ ତା ଦେହରେ ତା ଦେହରେ ମିଶେଇକି ଭଲ ଲାଗେ ଖାଇବାକୁ। ପାଇଁ ସ୍ଵାଦିଷ୍ଟ ବି ଲାଗେ ଆଉ।
ଆଜ୍ଞା। ଆଉ ଯଦି ବି ଆପଣ ଆଣ ନ ବାଟି ପାରିଲେ
ହଁ।
ଆପଣ ଧରି ନିଅନ୍ତୁ ଆଣ ବାଟି ନାହାନ୍ତି ଭୁଲି ଯାଇଛନ୍ତି କି ସେ ପିଲା ତା ବାହାରିଲାଣି ଡେରି ହେଲାଣି ଆପଣ ସେଥିରେ ଚୁଡା ଆଉ ବାଦାମ ବାଟିକିରି ବି ସେଥିରେ ଇଟଲି କରିକି ଦେଇପାରିବେ। ବୁଝିଲେ ମାନେ ବିରି ଚାଉଳ ଆମର ଭେଦେଇବାକୁ ପଡେ ଆପଣଙ୍କ ଧରି ନିଅ ଭୁଲି ଯାଇଛନ୍ତି କି ଆଉ କିଛି ଆଇଟମ ନାହିଁ ମାନେ ଆଉ କିଛି ମାନେ ନାହିଁ କରିବା ପାଇଁ
ହୁଁ।
ଆପଣ ଏଇଟାବି କରିକି ଦେଇପାରିବ।
ତାହେଲେ ତ ଆପଣ ଭଲ ସହଜ ଉପାୟ ସବୁ କହୁଛନ୍ତି ଆପଣ ତାହେଲେ ବହୁତ ଅ ଅଭିଜ୍ଞତା ଆପଣଙ୍କର ଅଛି ରୋଷେଇ ବାସରେ ଆପଣ ତାହେଲେ ଭଲ ରୋଷେଇ କରନ୍ତି।
ଆଜ୍ଞା।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି ଶାଶୁ ଝିଅ ଘରେ ଆଉ ବାପା ମା ଅଛନ୍ତି?
ଆଜ୍ଞା ଭାଇ ଭଉଣୀ ମୋର ଉଁ ଛଅଟି।
ଓ ହୋ ତାହେଲେ ଛଅଜଣ ଆଙ୍କ କଣ କରୁଚନ୍ତି?
ସେ ସବୁ ପାଠ ପଢନ୍ତି ସ୍କୁଲ ଯାଇଚନ୍ତି କିଏ ଦୁତୀୟ କିଏ ଚଥୁ ତ କିଏ ଅଷ୍ଟମ ଜଣଙ୍କର ଦଶମ।
ଓ ହୋ ତାହେଲେ ଏବେ ଜଣଙ୍କର ଦଶମ ଅଛି ସେ ତାହେଲେ ପାଠ ପଢା ପଢି ଭଲ ଭାବରେ କରୁଚନ୍ତି ତ କାଇଁକିନା ତାଙ୍କର ତାଙ୍କର ତ ଏଇ ବର୍ଷା ଏ ପରୀକ୍ଷା ଥିବ।
ଆଜ୍ଞା।
ଉଁ ହୁଁ ତାଙ୍କର ବି ଟିକେ ଦାୟିତ୍ୱ ନବାକୁ ପଡୁଥିବ କାହିଁକି ନା ଯେହେତୁ ସେ ଦଶମରେ ପଢୁଛନ୍ତି। ତାଙ୍କୁ ଟିକେ ଭଲ ଭାବରେ ଆପଣଙ୍କୁ ଦେଖାର ଶୁଣା କରିଆକୁ ବି ପ
ଓ ହୋ ହଁ ମୁଁ ଦେଖୁଚି। ଆପଣ ବି ତ ପାଠ ପଢା ପଢି କରନ୍ତି ବୋଧେ।
ହଁ ମୁଁ ବି ପଢୁଚି ମୁଁ ଏଇ ଆ ମୋର ଏଇ ଯୁକ୍ତ ତିନି ସରିଗଲା ଆଉ ତାପରେ ଏବେ ଯୋଉ ସବୁ ପରୀକ୍ଷା ବାହାରୁଚି ସରକାରୀ ଉଁ ସରକାରୀ ଚାକିରି ପାଇଁ ମୁଁ ସେଇ ସବୁ ପଢା ପଢି କରୁଚି ତାପରେ ମୋ ଭାଇ ଏବେ ଯୋ ଯୁକ୍ତ ତିନିରେ ଆପଣଙ୍କ ସହିତ ନାମ ଲେଖାଇବ ଆଉ ତାକୁ ବି ଟିକେ ସାହାଯ୍ୟ କରିଦେବି ଆଉ ବି କିଛି ଛୁଆଙ୍କୁ ଅ ଛୁଆଙ୍କୁ ବି ମୁଁ ଘରେ ପାଠ ପଢଉଚି ଏମତି ଆଉ ଏମତି କରୁଚି ଆଉ ବି
କହିବେ କି କେମିତି କଣ ପାଠ ପଢ଼ାନ୍ତି?
ହଁ ହଁ ମୁଁ ତାଙ୍କ ଛୁଆଙ୍କୁ ଘରେ ଆଉ ଘରେ ଖାଲିଟାରେ ବସିବି କାହିଁକି। ସେଥିଲାଗି କିଛି ଛୁଆଙ୍କୁ ଏ ପଢା ପଢି ଯାହା କରୁଚି। ଆଉ ବାକି ଟାଇମ୍ ରେ ଯୋଉ ବାକି ଟାଇମ୍ ଯାହା ମିଳୁଚି ସେଇ ଟାଇମ୍ ରେ ଛୁଆଙ୍କୁ ପଢା ପଢି କରୁଚି ତା ପରେ ସେମାନଙ୍କୁ ଯାହା ବି ସ୍କୁଲରେ ଯାହା ବିଦ୍ୟାଳୟରେ ଯାହା ପାଠ ଦିଆ ହଉଚି ତାକୁ ବି ଦେଖୁଚି। ଆଉ ନିଜେ ବି ପାଠ ଟିକେ ପଢଉଚି। ଏମତି କରୁଚି ଆଉ ହୁଁ।
ଆଉ ମୁଁ ଭାବୁଥିଲି ମୋର ଭଉଣୀଙ୍କୁ ବି ଆପଣଙ୍କ ପାଖୁକୁ ପଠେଇବା ପାଇଁ।
ଓ ହୋ ହଉ ତାହେଲେ ଠିକ୍ ଅଛି ଆପଣ ଗୋଟେ କାମ କରିବେ। ମୁଁ ସନ୍ଧ୍ୟାବେଳେ କରୁଚି ଆପଣ ସନ୍ଧ୍ୟାବେଳେ ଆପଣଙ୍କ ସୁବିଧାରେ ଆପଣଙ୍କ ସୁବିଧା ସକାଳେ ବି ମୁଁ କରୁଚି ସନ୍ଧ୍ୟାବେଳେ କରୁଚି ତାପରେ ତ ଅ ରାତି ନଅଟାରେ ମୋର ଆରମ୍ଭ ହଉଚି ପଢା ମୋର ଆ ତେଣୁ ମୁଁ ନଅଟା ପରେ ମୁଁ ଆପଣଙ୍କୁ ସମୟ ଦେଇପାରିବିନି ନଅଟା ପୂର୍ବରୁ ଆପଣ ତାଙ୍କୁ ପଠେଇଦେବେ ସନ୍ଧ୍ୟାବେଳେ ପଠେଇଦେବେ ସନ୍ଧ୍ୟାରେ ପ-ପଠେଇଦେଲେ ତାପରେ ରାତି ନଅଟା ଯେତବଳେ ହବ ମୁଁ ଠିଆ ହେବି ସେ ଘରୁକୁ ଯିବାକୁ କିଛି ବି ଅସୁବିଧା ହବନି ଆମ ଘରେ ଯୋଉ ଲୋକମାନେ ଅଛନ୍ତି ନେଇକି ଛାଡିଦେବେ। ତାହେଲେ ଆପଣଙ୍କୁ ଯଦି କାହାକୁ ପଠେଇବାକୁ ଚାହୁଁଚନ୍ତି ପଠେଇ ପାରିବେ ଆଉ।
ଉଁ ଆଉ ମୋ ସହିତ କଥା ହେଇ ଆପଣଙ୍କୁ କେମିତି ଲାଗିଲା?
ହଁ ଆପଣଙ୍କ ସହିତ କଥା ହେଇ ଭା ବହୁତ ଭଲ ଲାଗିଲା ଆଉ ଯଦି ମୁଁ ସମୟ ପାଏ ପୁଣି ଆଉ ଥରେ ଆପଣଙ୍କୁ କଲ୍ କରିବି। ଆଉ ଆପଣ ଯଦି ବି ଚି ଫାଙ୍କା ଥିବେ ଆପଣ ବି ମତେ କଲ୍ କରିବେ ଆଉ ଟିକେ କିଛି ଟାଇମ୍ କିଛି ସମୟ ଅତିବାହିତ କରିଦବା ଆଉ।
ଆଜ୍ଞା ମତେ ବି ଆପଣଙ୍କ ସହି ତ କଥା ହେଇ ବହୁତ ଭଲ ଲାଗିଲା ବହୁତ ଶିକ୍ଷଣୀୟ ଜିନିଷ ବି ଜାଣିିଲି।
ହୁଁ ଆଜ୍ଞା। ଆଜ୍ଞା ଠିକ ଅଛି ଆପଣଙ୍କର ବହୁତ ସମୟ ନେଲି। ଆଉ ଯଦି ବି କେବେ ସମୟ ମିଳେ ଆପଣ ଆମ ଘର ଆଡେ ବି ଟିକେ ଆସି ବୁଲି ଯାଆନ୍ତୁ ହଉ ଧନ୍ୟବାଦ।
ଆଜ୍ଞା ନିଶ୍ଚିନ୍ତ।
ହ
ଧନ୍ୟବାଦ।